ହଁ ଭାଇ କୁହ?
ବନ୍ଧୁ କେମିତି ଅଛ?
କଣ କହିଲେ?
ବନ୍ଧୁ କେମିତି ଅଛ।
ଭଲ ଅଛି ଶୁଭ ରାତ୍ରି।
ଶୁଭରାତ୍ରୀ ଆଉ ତମେ ଯୋଉ ଗାଡି ଟା ଏବେ ଆଣିଥିଲ। କେମିତି କଣ ଚାଲିଛି ଗାଡି ଟା।
ଗାଡ଼ି।
ହୁଁ ଗାଡି ଯୋଉ ଏବେ କିଣିଥିଲ।
କୁ କେଉଁ ଗାଡି କଥା କହୁଛନ୍ତି।
ଯଉ ଦୁଇ ଚ
ଗ ନା ତ ମୁଁ କିଣି ନାଇଁ।
ଆଚ୍ଛା ତମେ ବୋଧେ କିଣିିନ ତମ ସାଙ୍ଗ କିଣିଥିଲେ।
ସାଙ୍ଗ କିଏ କହିଲେ ମିଛ କଥାଗୁରା କହୁଚ। ଆପ ଆପଣଙ୍କ ଗାଡି କିଏ ନେଇ ପଳେଇଲେଣି ଏପଟେ ଆପଣ ଇଆଡେ କଥା ହଉଛନ୍ତି। ଆଜ୍ା ଏଏ ନେଇ ପଳେଇଲେ ପା।
ନାଇଁ ମୋ ସେଟା ମୋର ଗାଡ଼ି ନୁହଁ ମୁ ନାଇଁ ନାଇଁ ମୋର ଗାଡି ସେଟା ନୁହଁ ଏଇ ବାଟେ ଗାଡି ଯାଉ ମୋର ଗାଡ଼ି ନାହିଁ ମୋ ଆଜ୍ଞା ଗାଡି ଭାବୁଛି କିଣିବି ବୋଲି ଗାଡି ଭାବୁଛି କିଣିବି ବୋଲି ସ ସକାଳୁ ଯାଉଛି ଦାଦନ ଖଟୁଚି।
ଆ କାଲି ଆମେ ଆମେ ଆପଣଙ୍କର ଆମର ଯୋଉ ଡା ଡାକ୍ତର ନଥିଲେ ଡାକ୍ତର ବାବୁ ସେ ଡାକ୍ତର ବାବୁ ନାହାନ୍ତି କହିବାକୁ ଗଲେ ଏ ଯୋଉ ଆମ ବା ଯିଏ ବାରିକ ସେ ଗଲେ ଏଇ ବାଟେ ଏଇନା ଯୋଉ ଡାକ୍ତର ବାବୁ? ଡାକ୍ତର ବାବୁ ନାହାନ୍ତି ମୁଁ ଯେତେବେଳେ ମାମୁଁଙ୍କୁ କଲ କଲି କହିଲି କି ମୁଁ ଯି
ଲୁଲୁ ବାବୁଙ୍କ ଯୋଉ ତାଙ୍କ ଥିଲା ନାଇଁ କିଛି ଶବ୍ଦ ଆସୁନିଁ ଆପଣ
ହଉ ମୁଁ କଣ କହୁ ଶୁଣନ୍ ଆମ ଡାକ୍ତର ବାବୁଙ୍କୁ କଲ୍ କଲୁ ଡାକ୍ତର ବାବୁ ଏଇନା କହୁଛନ୍ତି ଆମେ ନାହୁଁ। ଆମେ ନାହୁଁ ମାନେ ସିଏ ନାହାନ୍ତି। ସିଏ ତାଙ୍କର ଗୋଟା କି ଟ୍ରେନିଂ ରେ ବାହାରକୁ ଯାଇଚି।
ଖାଇନାହାନ୍ତି ଖାଇନାହାନ୍ତି।
ଖାଇସାରିଛନ୍ତି ବାହାରେ ରହି ଖାଉଛନ୍ତି ସିଏ ଏକ ନୂଆ ଚିକିଛାଳୟ ନୁହେଁ ତ ଗୋଟେ ନୂଆ କ୍ଲିନିକ ଖୋଲିଛନ୍ତି ତ ଗୋଟେ ନୂଆ ନୂତନ୍ ନୂତନ ଘର କରିକି ଗୋଟେ ଖୋଲିଛନ୍ତି ସେବେ ବାହାରକୁ ପଳେଇଛନ୍ତି ପାଖାପାଖି ଚାରି ଦିନ ହବ ସେ ଆସିବେ। ଆଜି ମୁଁ ଜାଣିଲି ଯେ ନହେଲେ ଆପଣଙ୍କୁ କାଲି ମନା କରିଥାନ୍ତି ମୁ କହିଥିଲି ଯେ ଆପଣଙ୍କ ସହିତ ଏଇଥର ଯିବି ମାମୁଁ କହିଲେ ହଉ ପଳେଇ ଆସେ। ତାପରେ ଦେଖିଲେ ସିଏ ନାହାଁନ୍ତି ଯେହେତୁ ମୋତେ କହିଲେ ଆଉ କିଛି ଦିନ ତୁ ଅପେକ୍ଷା କରିଦେ ଆର ସପ୍ତାହ ବେଳକୁ ଆସିବୁ ମୁଁ କହିଲି ମାମୁଁ ନାହିଁ ପରୀକ୍ଷା ମୋର ଆଗକୁ ଆସୁଅଛି ମୁଁ କଣ କରିବି ସେ କହିଲେ କେତେ ଦିନ ମୁ କହିଲି ପନ୍ଦରରୁ କୋଡିଏ ଦିନ। କହିଲେ ହଉ ଆଉ ସାତ ଦିନ ଅପେକ୍ଷା କରିଦେ ଆର ସପ୍ତାହ ବେଳକୁ ଦେଖିବୁ। ଆସିବୁ କି ନାଇଁ ଆପଣ ମତେ ଖରାପ ଭାବୁଛନ୍ତି ମୁଁ କଣ କରିବି ଯେହେତୁ ଆପଣଙ୍କ
ନାଇଁ ଦେଖନ୍ତୁ ମାମୁଁ ଦେଖନ୍ତୁ ମାମୁଁ କୋଉଠି ଚାକିରି କରିଛନ୍ତି?
ମାମୁଁ ଚାକିରି କରୁନାହାଁନ୍ତି।
ମାଇଁ କୋଉଠି ଚାକିରି କରିଛନ୍ତି?
ମାଇଁ ଯୋଉଠି ଚାକିରି କରୁଛନ୍ତି ସେ ପଳେଇ ଆସିଛନ୍ତି ଆଉ ସେଠି ନାହାଁନ୍ତି। ତାଙ୍କ ଜିନିଷ ପତ୍ର ସେଠି ଅଛନ୍ତି। ମାମୁଁ ଅଛନ୍ତି ଆପଣଙ୍କ ମାଇଁ ଏଇନା ତାଙ୍କ ଘରେ ମାମୁଁ ଆପଣ ଯୋଉଠି ସେଇଠି ସିଏ।
ମାନେ କୋଉଠି?
ଆପଣ ଯୋଉଠି ଯାଆନ୍ତି ଯୋଉଠି ଚାକିରି କରୁଛନ୍ତି ଆପଣ।
ମାନେ ଦେଖନ୍ତୁ ମାମୁଁଙ୍କର କଣ କିଛି ଇଛା ନଥିବ। ମାମୁଁ କଣ ମାଇଁଙ୍କ ପାଖକୁ ଯିବାକୁ ଚାହୁଁନଥିବେ। ନାଇଁ ଦେଖନ୍ତୁ ସେଥିପାଇଁ ତ ମାମୁ ତ ମନା କଲେ ନାଇଁ ଏବେ ସମୟ ହବନି ତମେ ପରେ ଆସ।
ନାଇଁ ନାଇଁ ସେଥିପାଇଁ ନୁହେଁ ସେଥିପାଇଁ ନୁହେଁ। ସେଥିପାଇଁ ନୁହେଁ ସେ ସିଏ ପାଖରେ ଥିଲେ ମନା କରିଛନ୍ତି ସିଏ ତ ପାଖରେ ନାହାନ୍ତି ମତେ ବି ମାଇଁ କହୁଛନ୍ତି। ତମେ ଯାଉନା ତାଙ୍କ ପାଖରେ ସେଇଠି ରହିବ। ମୁଁ ଅସୁବିଧା ହବ ସିଏ ବି ପଳେଇବେ। ତାଙ୍କ ଜିନିଷ ପତ୍ର କହିଲେ, ତୁ ଯେହେତୁ ଆସୁନୁ। ମୁଁ ସେଥିପାଇଁ, ମୁଁ ଯାଉଅଛି ମଙ୍ଗଳବାର ନ କି ବୁଧବାର ନ ଯିବି। ନେଇ ଆସିବି ସେ ଯୋଉ ଇଏ ଗୁରା, କୋଉ ଗୁରା କହିଲ। ମାଇଁଙ୍କର ଯୋଉ ଅଛି। ଫୁଲବାଣୀରେ ସବୁ ଜିନିଷ ପତ୍ର ତାକୁ ନେଇ ଆସିବି।
ଯେ ଶାଢୀ ଚୁଡ଼ି ବ୍ଲାଉଜ ଟା ଆଇଟମ୍ ଯେଉଁଥିବ
ନାଇଁ ନାଇଁ ସେଗୁଡା ସବୁ ତାଙ୍କର ଯୋଉ ବ୍ୟାଗ୍ ଟା ପଳେଇଆଇଚି ତାଙ୍କର ଯୋଉ ବସ୍ତାନୀଟା ପଳେଇ ଆଇଛି।
ଆଚ୍ଛା ହାଣ୍ଡି କୁଣ୍ଣ୍ଡେଇ ଡେକ୍ଚି। ଏଇ ସବ ଜିନିଷ।
ଖଟ ଆଲେଣା ଆଉ ସେଇଗୁଡା ଅଛି।
ମାଇଁ କଣ ଖଟରେ ଶୁଅନ୍ତି କି କାହିଁ ତଳେ ଶଉଥିଲେ।
କଥାଉ ତ ଏତେ କଥା ଭିତୁର କଥା ପଚାରିଲେ ମୁଁ କଣ କହିବି? ହଁ ଆପଣ ଅଭଦ୍ର ଭଳିଆ କଥା ବାର୍ତ୍ତା କରୁଛନ୍ତି ଜମା ଭଲ ଲାଗୁନି।
ନାଇଁ ମୁଁ ପଚାରିଲି ଯେ କାଳେ ତଳେ ଶୋଇଲେ ଅଣ୍ଟା କଣ ସିଧା ରୁହେ ନା। ଖଟରେ ଶୋଇଲେ ଟିକେ ଅଣ୍ଟା କଣ ୱିକ୍ ହୁଏ।
ଛଟ ପିଲାଟିଏ ଅଛି। ସେ ତଳେ ସେଇ ପାରାରେ ନା ସେଥିପାଇଁ ସେ
ଆଚ୍ଛା, ଆଉ ପ୍ରଶ୍ନ କିଛି ମୁଁ ଖରାପ ପ୍ରଶ୍ନ କରିନଥିଲି ଯେ
ନାଇଁ ନାଇଁ ଏ ତାଙ୍କ ପାଖରେ ଗୋଟେ ବହୁ ବଡ ସ୍ତ୍ରୀ ଲୋକ ବି ଅଛନ୍ତି। ଏ ଯୋଉ ସେ ଛୋଟ ଝୁଆ ଟା ସେ ପଳଉଛନ୍ତି କାମକୁ। ଦୁଇ ରୁ ଚାରି ଘଣ୍ଟା।
ଆଚ୍ଛା।
ଆ ହ ସେଇଥିପାଇଁ
ସିଏ କଣ କହିଲୁ ଗୋଟେ ତାଙ୍କ ଗୋଟେ ଗୋଟେ ବୁଢୀ ମା ଟେ ଅଛନ୍ତି ଯେମିତି ପାଖାପାଖି। ପଚାଶ ବର୍ଷ ହବ ବୁଝିପାରିଲେ ଚାଳିଶ ରୁ ପଚାଶ ସେ ତାଙ୍କ ପାଖ ରୋଷେଇ କରୁଛନ୍ତି ସେ ରହୁଛନ୍ତି ମାସକ ଦରମା ନଉଛନ୍ତି।
କେତେ ଟଙ୍କା ମାମୁଁ ଦଉଛନ୍ତି?
ସେ ମୁଁ ଜାଣିନି। କେତେ ନଉଥିବେ ସେ ରହୁଛନ୍ତି ଖାଉଛନ୍ତି ପିଉଛନ୍ତି। ମାଇଁ ତାଙ୍କୁ ସବୁ ଜିନିଷ ଦଉଛନ୍ତି। ପିନ୍ଧିବା ହଉ କୁଆଡେ ଯିବା ବୁଲାବୁଲି ସବୁ ଦଉଛନ୍ତି। ଆଉ କେତେ
ସେ ପିଲାଙ୍କର ଯତ୍ନ ଟିକେ ନେଉଛନ୍ତି। ସେ ପିଲାଙ୍କର ଯତ୍ନ ନେଉଛନ୍ତି। ଏଇ କଥା।
ହଁ ଖାଲି ରହୁଛନ୍ତି। ମାଇଁ ବି ସବୁ ରୋଷେଇ କରୁଛନ୍ତି। ମାଇଙ୍କର କିଛି ଇଏ ନାଇଁ ମାଇଁ ନିଜେ ରୋଷେଇ କରୁଛନ୍ତି। ନିଜେ ସବୁ କରୁଛନ୍ତି। ଖାଲି ଏଇ ପାଖରେ ଗୋଟେ ରହୁଛନ୍ତି। ଯେହେତୁ ସିଏ ଏକା ରହୁଥିଲେ, ଆଜି ବର୍ସନ୍ତ ଆଠ ଦଶ ବର୍ଷ ହେଲାଣି ଏ ଯଦି ତାଙ୍କ ଛୋଟ ପିଲା ଟି ହେଇ, ଏକା ରହିପାରୁନାହାନ୍ତି।
ଆଚ୍ଛା ଛୋଟ ପିଲାର ବୟସ କେତେ ହବ?
କି ଦେଢ ବର୍ଷ ବୋଧେ ହବ।
ବହୁତ ଛୋଟ ପିଲା ମାନେ ଏତେବେଳେ ଯଙ୍କେ ମାଆ କ୍ଷୀର ବି ସେ ଛାଡି ନଥିବେ। ଯେହେତୁ ତ ଦେଖିବାକୁ ପଡ଼ିବ ଯେହେତୁ ତାଙ୍କୁ ମାମୁଁ ବି ଟିକେ ସମୟ ହଁ ମାମୁଁ ଟିକେ ସମୟ ବି ଦଉଥିବେ ମାଇଁଙ୍କୁ। ଯେତେ ଯାହାବି ହେଲେ ଛୋଟ ଛୁଆ ଟା। ଛି ସେଥୋଡ଼ିନା ଗୋଟେ ଜାଗାରେ ରହିକିନା କାମ କରିପାରିବେ। ସେ ବି ଯାଉଥିବେ ମଝିରେ ମଝିରେ ମାଇଁଙ୍କୁ ଦେଖା କରୁଥିବେ ଆଜ୍ଞା, ଆଜ୍ଞା
ଆପଣ ଯୋଉ କଥା ଟା କହିଲେ ଠିକ କଥା କହିଲେ? କିନ୍ତୁ କଣ କହିଲେ ଏଠୁ ଏଠି ଯେହେତୁ ଗୋଟେ କଣ ଆମର କୁହନ୍ତି? ଔଷଧ ଦୋକାନ ଅଛି ବୁଝିପାରିଲେ
ଆଜ୍ଞା
ଆଉ ଏଠି ତ ଛାଡିିକି ଯାଇପାରିବନି ଏଠି ଛାଡିିକି ଗଲେ ମାନେ ଏଠି ଅସୁବିଧା ହେଇଯାଉଛି। ମୁଁ ଆଈ ମୋ ଆଈ ମଧ୍ୟ ଯାଇ ସେଠି ରହିଥିଲେ
ଆଜ୍ଞା
ହେଲା ମୋ ଦିଦି ମଧ୍ୟ ଯାଇକି ସେଠିକି ମାସେ ଦୁଇ ମାସ ବିତା ଇଛନ୍ତି ମୋ ଆଈ ମଧ୍ୟ ପ୍ରତି ଦି ଚାରି ମାସର ମାସେ ଦି ମାସ ବିତେଇଛନ୍ତି କିନ୍ତୁ ମୋ ଆଈର ଯେହେତୁ ଦେହ ଖରାପ ସେ କିଛି କରିପାରୁନାହିଁ। ବୁଝିପାଇଲ ତାର ସବୁ ସବୁଆଡେ ପ୍ରୋବ୍ଲେମ୍ ଅଛି ଅସୁବିଧା ଅଛି
ସିଏ ସେଠି ରହିପାରୁନି ଆମ ଏଇଠି ମୁଁ ମାମୁଁ ଘରେ ରହୁଛି ତାର ମାମୁଁ ଘରେ ମୋର ଏଠି ଯୋଉ ଦିଟା ମାଇ ଅ ତାଙ୍କ ଯତ୍ନ ନଉଛନ୍ତି ଏଠି ମୋର ଯଉ ଦିଟା ମାମୁଁ ତାଙ୍କ ଯତ୍ନ ନଉଛନ୍ତି। ସେଠି ତାଙ୍କର କିଏ ଯ
ଦେଖନ୍ତୁ ଏଇ ଯୋଉ ସମାଜରେ ଆଈକୁ ନେଇ ରଖିବା ଗୋଟେ କଠିନ ମର ପରିଶ୍ରମ କାରଣ ଆଈ କଂର ବଯସ ହେଲାନି ତାଙ୍କର ଆଣ୍ଠୁଗଣ୍ଠି ରୋଗ ଥିବ ଯେହେତୁ ସେ ଠିକ ସେ କାମ କରିପାରୁନଥିବେ ଯେହେତୁ ମାଇ ଦେଢ଼ ବର୍ଷର ଛୁଆ ଆପଣଙ୍କୁ କହିଲେ, ସିଏ ଠିକ୍ ସେ କ୍ଷୀର ବି ଛାଡ଼ି ନଥିବେ ଯେହେତୂ କ୍ଷୀର ଛାଡିବା ପାଇଁ ତିନି ବର୍ଷ ସମୟ ଦରକାର
ହଁ ଠିକ ଠିକ
ଯେହେତୁ ମୁଁ ଆଈ କଣ ଏତେ ଦିନ ରହିପାରିବି କାମ କରିପାରିବେ ଯେ ୁ ମାମୁ ବି ଦୂରରେ ରହୁଛନ୍ତି ମାଇଁ ବି ଦୂରରେ ରହୁଛନ୍ତି ମାଇଁଙ୍କର ଚାକିରି ଗ୍ ମାଂଇ କୋଉଟି ଚାକିରି କରୁଛନ୍ତି?
ଫୁଲୂବାଣି ରେପା।
ଆଜ୍ଞା!
ଫୁଲ୍ ବାଣୀ ଫୁଲ୍ ବାଣୀ
ଚାକିରୀ କଣ ତାଙ୍କର?
ଚାକିରିୀ ଏ ଯୋଉ ଆମ ସରକାରୀ ମେଡିକାଲରେ ଅଛନ୍ତି।
କଣ ଅଛନ୍ତି ସରକାରୀ ମେଡିକାଲ ରେ?
ସରକାରୀ ମେଡିକାଲରେ ଆମର ଯୋଉ ଏମାଆରଆଇ,
ଆଜ୍ଞା
ସେଇ ମେସିନରେ ଇଏ ଅଛନ୍ତି ନା
ଭଲରେ ପଇସା ଇନକମ ବି କରୁଥିବେ ଆପଣଙ୍କ ମାଇଁ
ଆ ପଇସା ପଇସା ନ କର୍ଥିଲେ ସେ ଯାଇ ସେଠି ରହି ଛନ୍ତି କି
ହୁଁ ସେଟା ବି ଠିକ କଥା ଆପଣ ବହୁତ ଭଲ କଥା କହିଚନ୍ତି ଯେହେତୁ ଓ
ଆପଣଙ୍କୁ ଆପଣଙ୍କୁ ଯଦି ସେତିକି ନ ଦେଇ ଥାଆନ୍ତେ ଆପଣ ଗୋଟିଏ କମ୍ପାନୀରୁୁ ଅନ୍ୟ କମ୍ପାନୀକି ଯାଇଥାନ୍ତେ ଉ ଆପଣ ଗୋଟେ କଥା କୁହନ୍ତୁ
ଆଜ୍ଞା?
ଆପଣ ବାଡ଼େଇ ଛାଟି ହଉଚନ୍ତି ଖାଲି ଅନ୍ୟ କମ୍ପାନୀକି ଯିବା ପାଇଁ।
ଦେଖନ୍ତୁ କମ୍ପାନୀ ଚେଞ୍ଚ୍ କରିଆ ବହୁତ ଭଲ। ଯଦି ଆପଣ ଗୋଟେ କମ୍ପାନୀରେ ଯେ ରହୁଚନ୍ତି ଶୁଣନ୍ତୁ
ବଦଳେଇବା।
ଆପଣ କମ୍ପାନୀ ବଦଳେଇଆ ବହୁତ ଭଲ କାରଣ କମ୍ପାନୀ ଯତି ଗୋଟିଏ କମ୍ପାନୀରେ ଆପଣ ର ଉଚନ୍ତି
ହଁ।
ଆପଣ ସେଇ ଗୋଟିଏ ଦିନିଷ ହିଁ ଜାଣିପାରିବେ। ଯଦି ଆପଣ କମ୍ପାନୀ ବଦଳେଇବେ ଉଁ ଗୋଟିଏ ବର୍ଷକୁ ଗୋଟିଏ ଥର ତ ଆପଣ ନୂଆ କିଛି ଇ ଦିନଷ ଜାଣିପାରିବେ ସେ ବ୍ୟବସାୟ ବିଷୟରେ। ବୁଝିଲେ? ସବୁ ବ୍ୟବସାୟରେ ଆପଣ ଯ ଟିଏ କଣ୍ଟିନିଉ ଅ କ ଉଁ ନାଇଁ ଠିକ ଭାବେ ରହୁଚନ୍ତି ଗୋଟିଏ ବର୍ଷ ତାପରେ ତମେ ଦୁତୀୟ ବର୍ଷକୁ ଚଏନ କର ଅଲଗା ଏକ ଚାକିରୀ କରିବା ପାଇଁ।
ଆପଣଙ୍କ ସେତିକି ଦରମାରେ କମ୍ପାନୀ ବଦଳାଉଚନ୍ତି କି? ଆପଣ ଅଧିକା ପାଉଛନ୍ତି ବୋଲି ପ୍ରତିିବର୍ଷ ଯଦି ଆପଣ ପନ୍ଦରରୁ କୋଡ଼ିଏ ବର୍ଷ ରହିଲେ ପ୍ରତିିବ ଷ ମୁଁ କେତେଟା କମ୍ପାନୀ ବଦଳେଇବି?
ନାଇଁ ନାଇଁ ଆପଣ ଦେଖନ୍ତୁ ଆପଣଙ୍କର ଗୋ ଟିଏ କମ୍ପ ଗୋଟିଏ କମ୍ପାନୀରେ ଆପଣ ଗୋଟିଏ ଯତି ରହୁଚନ୍ତି ଯତି ଆପଣ ଭଲ ପ୍ରଫିଟ୍ ଇନକମ୍ କରୁଚନ୍ତି ତ ଅଟି କମ୍ ସେ କମ୍ ଆପଣ ସେଇ କମ୍ପାନୀ ଦଶ ବର୍ଷ ସମୟ ଦେଲେ ଆଗୁକୁ ଯାଇପାରିବେ ବୁଝିଲେ? ଯେନ୍ତି ଆପଣଙ୍କ ମାଇଁ ଅଛନ୍ତି ଫୁଲବାଣୀରେ। ରହିଲେଣି ଦଶ ବର୍ଷ ହେଲାଣି ମାମୁଁ ବି ଯାଉଚନ୍ତି ମାଇଁକି ଦେ ଖା କରୁଚନ୍ତି ସମୟ ଦୋଉଚନ୍ତି। ମାମୁଁ ମାଇଁ ଭିତରେ ସେ ଆକର୍ଷିତର ବି ରହୁଚି। ଠିକ୍ ଟାଇମ୍ ରେ ଉଁ ତ ଏଇଆକୁ କୁହାଯାଏ ଭଲ ପାଇବା। ଭଲ ପାଇଆ ଥିଲେ ସବୁ ସମ୍ଭବ ହେଇପାରିବ ମୋ ମାମୁଁ ଏ ତେ ବାଟର ଫୁଲବାଣ କଁ ପାଇଁ ମାଇଁ ପାଖକୁ ଯିବେ? ଠିଊକ ଅଛି ଭାଇ ମୁଁ ଆମେ କାଲି କଥା ହେବା ଏବେ ତ ମୋର ଲେ ଉଁ ଉଁ ମାନେ ବହୁତ ଡେରି ହେଇଗଲାଣି ମୁଁ ଯାଉଚି ଶୋଇବି ଆଜ୍ଞା କାଲି କଥା ହେବା।
ହଁ ମତେ ଡାଇରେକ୍ଟ କଲ୍ କରିପାରିବେ ଆପଣ।